ହାଲୋ ହଁ
ଆଣ୍ଟି ଆପଣ ପରା କୁଆ ପୁରୀ ଯାଇଥିଲେ।
ହଁ, ପରୀ ଯାଇଥିଲୁ ଏବେ ଆମେ ପନ୍ଦର ଦିନ ତଳେ ପନ୍ଦର ଷୋହଳ ଦିନ ହବ। ଟ ତଳେ ଯାଇଥିଲୁ ପୁରୀ ନେ।
ଆଉ କୋଣାର୍କ ବି ଯାଇଥିଲେ ଆମେ ଯିବୁ। ତ ହୁଁ ହୁଁ କଣ କେମିତି ସୁବିଧା ସେଇଠି।
ସୁବିଧା ତ ସବୁ ଅଛି ତମେ କେତେ ଜଣ ଯିବ ଆଉ ମାନେ କୋଉଠୁ କୋଉଠୁ ଆସିବ ଯେ କୋଉଠୁ ଯିବ ସେଟା। ହଁ ବାଇ ବସ୍ କେଉଁଝର ରୁ ବାଇ ବସ୍ ନା ବାୟ ଟ୍ରେନ୍।
ଅ ଟ୍ରେନ ର ବି ସୁବିଧା ଅଛି ଆଉ ବଶ୍ ର ବି ଅଛି।
ବଟ ଟ୍ରେନରେ ଆସିଲେ ତମକୁ କମ ପଇସା ଲାଗିବ। ବସ୍ ଟା ଟିକେ ବେଶୀ ପଡିବ ଆଉ ବସ୍ ଟା ଟିକେ ତକଲିଫ୍ ନୁହେଁ କି।
ହଁ ବସ ରେ କିନ୍ତୁ ଶୀଘ୍ର ପହଞ୍ଚି ହେବ ଟ୍ରେନରେ ଟିକେ ରଖି ରଖି। କିନ୍ତୁ ଟ୍ରେନରେ ଯିବାକୁ ବନ୍ଦ ଆଉ କଣ କହିଲେ।
ଟ୍ରେନ୍ ରେ ସେଫ୍ ଲି ଜିବା ଆଉ ଗୋଡ଼, ହାତ। ଫର୍ଚା କରିକି ବସିବ, ବୁଲିବ, ଏୟାର, ଫେୟାର, ତମକୁ ସଫି ସିଏଣ୍ଟ ଲାଗିବ। ବସ ରେ ବୋଇଲେ ଯେ ତମର ଯଦି ଯାଉନଥିବ ତାକୁ ଗ୍ୟାସ ହେଇଯିବ, ବାନ୍ତି ହେବ, ସେଠି ବୁଲିବା ପାଇଁ ଚାହୁଁଥିବ ଯଦି ହେଡିି ଇଏ ଲାଗିବ ହେଲା, ଉଁ।
କଣ କେମିତି ସୁବିଧା ଅଛି।
ସୁବ୍, ହଁ ରହିବା ପାଇଁ ପାଖରେ ଅ ଅଛି ଯେ ହୋଟେଲ ମନ୍ଦିର ପାଖରେ ହିଁ ଫ୍ରଣ୍ଟ ରେ ମାଟି ମଣ୍ଡପ ସାହିବୋଲି। ସେଇଠି ଅଛି ତମର ହଁ ଆମର ଶ୍ରୀ ଜଗନ୍ନାଥ ଦର୍ଶନ। ଶ୍ରୀ ଜଗନ୍ନାଥ ଦର୍ଶନ ଲଜ୍ ଯୋଉ ଟା ଅଛି। ସେଠି ଏସି, ନନ୍ ଏସି, ଦିଟା ଯାକ ଅଛି।
ଯା ହଉ ଆଉ ଆପଣଙ୍କର କଣ କେମିତି ଖର୍ଚ୍ଚ ହେଲା। ଆମେ ତ ଯିବୁ ପାଞ୍ଚ ଜଣ ଯିବୁ।
ପାଞ୍ଚ ଜଣ ଆସେନି ତମର ପାଞ୍ଚ ଜଣ ଆସିବ। ତ ଆମର ତ ଏଇଟା ଟିକେ ବେଶୀ ଦୂର ହେଲା ବୋଲି ଆମର ଜଣେ ଜଣଙ୍କୁ ଏସି ରେ ପଡିଗଲା ଥାର୍ଡ ଏ ସି କରିକି ଗଲୁ ଆମର ଜଣକୁ ଏଗାରଶହ ପଡ଼ିଲା ଆମର ନଅ ଜଣ ଯାଇଥିଲେ ହେଲା ତ ଆମର ଏଠି ଦୂର ନା ୱନ୍ ନାଇଟ ଆମକୁ ରହିବାକୁ ପଡ଼େ ଟ୍ରେନ ରେ ତମର ସେମିତି ନାହିଁ ନା ତମର କେତେ ସମୟ ଲାଗୁଥିବ କେତେ ଘଣ୍ଟା ଲାଗୁଥିବ ଚାରି ଛଅ ଘଣ୍ଟା ର ଲାଗୁଥିବ।
ହୁଁ ହୁଁ ନାଇଁ ଏତେ ନାଇଁ ଆମର ସେଇ ପାଖାପାଖି ଦି ଘଣ୍ଟା ତିନି ଘଣ୍ଟା ଲାଗି ଯାଉଛି ଆଉ ଦି ଘଣ୍ଟା ହଁ ହୁଁ।
ଚଳିବ ବହୁତ ଦିଇ ତିନି ଘଣ୍ଟା ଯଦି ବସରେ ବି ଆସିବ ବୁଲିକି ତାହେଲେ ବି ତମର ଚଳିବ।
ଆଚ୍ଛା ବସ ରେ ଟିକେ କମ ସମୟ ଲାଗିବ ଆଉ। ଆଉ ଟ୍ରେନରେ ଟିକେ ହଁ ଟ୍ରେନରେ ଟିକେ ଷ୍ଟପେଜ ହେରିକା ରେ ଟିକେ ଟିକେ ଟିକେ ରହେ ପକେଇ ପକେଇ
ହଁ ହଁ।
ସେଇଟା ଟିକେ ଲେଟ୍ ହେଇଯାଏ।
କିନ୍ତୁ ଚାରି ପାଞ୍ଚ ଜଣ ଆସିବ ଯଦି ଗୋଟେ ପାଖରେ ବସିକି ତମେ ଗୋଟେ ପାଖରେ ବସିକି ମୋ ଦେଖା ଦେଖି ହେଇକି ଆସିପାରିବ।
ହୁଁ ବସ ରେ ହେଲେ ସିଟ ରେ ଗୋଟେ ହଁ। ଗୋଟେ ଜାଗାରେ ଦି ଜଣ ବସି ପାରିବ
ବଶିବ ହଁ। ସେଇ ସେତିକି ଏକା ଫାସିଲିଟି ଆଉ ତ ବେଶି ନାଇଁ ଦେଖିବ ଯେମିତି ଯୋଉଥିରେ ସୁବିଧା ଲାଗିବ ଆସିବ।
ହଁ।
ଯୋଉଥିରେ ସୁବିଧା ହବ ଆସିବ କିନ୍ତୁ ସେଠି ମନ୍ଦିର ଏଇ ଯୋଉ ଲଜ ରେ ଏମିତି ରହିବ ତମେ ଯାଇକି ସକାଳୁଆ ଲଜ ରେ ତେ ଯେତେବେଳେ ପହଞ୍ଚିବ ରହିଯିବ ଗାଧେଇ ପାଧେଇକି ସକାଳୁଆ ଦର୍ଶନ ଗୋଟେ ତମେ ଯଦି କରିବ ତ କରିବ ଯୋଉ ଚାରିଟା ବେଳୁ ପଶି ଯାଉଛନ୍ତି ମନ୍ଦିର ଭିତରେ ହେଲା
ଆଚ୍ଛା।
ସାତଟାରେ ମନ୍ଦିରରେ ପଶିବ ମାନେ ବାହାରିଲା ବେଳକୁ ତମକୁ ଫାଙ୍କା ଶୁଣ ରବିବାର ଶନିବାର ଯିବନି କେବେବି କୌଣସି ପୂଜା ପର୍ବ ଓକେଜନ ମନ୍ଦିର ଭିତରେ ଯୋଉ ପୂଜା ପର୍ବ ହଉଥିବ ତ ଯିବନି ସେଇଥିରେ। ଯୋଉ ଏଇ ରଥଯାତ୍ରା ପିରିୟଡ଼ ରେ ଯିବ ବଢ଼ିଆ ଦର୍ଶନ କରିବ। କାହିଁକିନା ଠାକୁରଙ୍କୁ ରଥରେ ଦେଖିଲ ଆଉ ପେଲା ହେଇକି ଠାକୁରଙ୍କୁ ଦେଖିବାକୁ ପଡ଼ିବନି। ରଥରେ ଠାକୁର ପୁରା ଦର୍ଶନ ଦେବେ। ଦେଖିବ ଆଉ ଲକ୍ଷ୍ମୀ ମା ମନ୍ଦିର ଯା କହିଥିଲେ କଣ ମନ୍ଦିର ଭିତରେ ଟା ବୁଲି ପାରିବ ସବୁ ଲକ୍ଷ୍ମୀ ମଣ୍ଡପ ଆଡ଼ପ ଲକ୍ଷ୍ମୀଙ୍କର ତାଙ୍କର ମଣ୍ଡପ ଯାଇପାରିବ ଆଡ଼ପ ମଣ୍ଡପ ବହୁତ ଆଡ଼ପ ମଣ୍ଡପ ଅଛି ତୁମର ମୁକ୍ତି ମଣ୍ଡପ ଅଛି ମୁକ୍ତି ମଣ୍ଡପରେ ଯାଇକି ଟିକେ ବସନ୍ତି ହେଲା ଆଉ ଗୋଟେ ତମର ବାଇଶି ପାହାଚ ଭିତରେ ଦୁଇ ନମ୍ବର ପାହାଚରେ ଗୋଟେ ଶିଳା ଅଛି ହେଲା ସେ ଯମଶିଳା ଯମଶିଳା ତାକୁ କୁହନ୍ତି ସେ ଶିଳାରେ ତମେ ଯଦି ସେଠି ଗଲା ବଳେ ଟିକେ ଛିଡା ଉଠିକି ଯିବ ସେ ଶିଳାରେ ସେ ଶିଳାରେ ଛିଡା ଉଠିକି ଗଲେ କଣ ହବ ତମର ଯେତେ ସବୁ ତମେ ଜାଣ ଅଜାଣତରେ ଜାଣତରେ ଯେତିକି ପାପ ହେଇଥିବ ସେଟା ସରିଯିବ। ସେଇଠି ସେଇ ପଥର ଟା ନେଇଯିବ ତମର ପାପ।
ଓହୋଃ ଏଇଟା ଶୁଣିଛି ହଁ ମୁଁ ଶୁଣିଛି କିନ୍ତୁ କେବେ ବି ଯାଇନି ପୁରୀ ମୁଁ ଯାଇନି ମହାପ୍ରଭୁଙ୍କୁ କେବେ ବି ଦର୍ଶନ କରିନି ଆଉ ସେଥିପାଇଁ କହିଲି ଆପଣଙ୍କୁ ଆଉ ଆପଣ ଯେହେତୁ ଯାଇଛନ୍ତି ତ
ହଁ କଳା ହେଇକି ପଥର ଥିବ ରିଟର୍ଣ୍ଣ କଲାବେଳେ କିନ୍ତୁ ସେ ପଥରକୁ ଆଉ ଯିବ ନାହିଁ କାହିଁକି ନା ଆଉଥରେ ପାପ ପାପ ରିଟର୍ଣ୍ଣ ଆସିଯିବ ଏମିତି କୁହନ୍ତି। ଛୁଇଁ ହେଇଯିବ ହଁ ହେଇଟା ପାଇଁ ସେ ଟିକେ ଯିବନି ଆଉ ତମେ ଯାଅ ସେଠି ଗଲେ ସେଠି ଅଛି ଲଜ୍ ଫଜ୍ ଅଛି ସେଠି ରହିଯିବ ଠା ଠାକୁର ଦର୍ଶନ ପାଇଁ ତିନି ଟାଇମ୍ ହଉଛି ସକାଳୁ ଭୋରୁ ଚାରିଟା ବେଳ ଗୋଟେ ଥର ତାପରେ ଦିନ ବେଳକୁ ବାରଟା ଘଣ୍ଟ ବେଳକୁ ଗୋଟେ ଥର ହଉଛି। ତାପରେ ରାତି ଦର୍ଶନ ଟା ବଢିଆ। ରାତିର ଦର୍ଶନ ଟା ବହୁତ ବଢ଼ିଆ। ହେଲା ହଁ ରାତି ଦର୍ଶନ ଟା ବହୁତ ବଢିଆ।
ଆଉ ଠାକୁରଙ୍କର ପହଡ ତାପରେ ପଡି ଯାଉଥିବ। ଆଉ ଦଶଟା ପରେ କି କଣ ତାଙ୍କର ନିୟମ ଥିବ।
ଏଇ ଟିକେ ସମୟ ବେଳେ ବେଳେ ବାରଟାରେ ବି ପଡେ ହେଲା। ଦ
ତାହେଲେ ଏମିତି ଅଛି ସିଷ୍ଟମ।
ଟିକେ ସମୟ, କିନ୍ତୁ ରାତିରେ ତମେ ଯଦି ଯିବ ଦର୍ଶନ କରିବ ପଶିବ ଦଶଟା ପରେ ଯଦି ପଶିବ ବୋଲେ, ସେଇ ବାରଟା ଘଣ୍ଟେ ହେବ କିନ୍ତୁ ବଢିଆ ଦର୍ଶନ କରିକି ଆସିପାରିବ। ଆଉ ଭିତରେ ମ ଖାଇକି ବି ଆସିପାରିବ।
ଏ ସାରା ଶୁଣିକି ମୋ ମନ ଟା ବହୁତ ଖୁସି ଲାଗୁଛି, ପ୍ରଭୁଙ୍କର ଏତେ ସାରା ହୁଁ ମୁଁ ତ ଯାଇନି ନା କେବେ। ଖାଲି ଯାହା ଶୁଣିବାକୁ ମିଳୁଛି ତ ଯିବାର ବ୍ୟବସ୍ଥା କରାଯାଉଛି, ଦେଖିବା କଣ ହଉଛି ଆଉ କୋଣାର୍କ ବିଷୟରେ ଟିକେ କୁହନ୍ତୁ।
କୋଣାର୍କ କୋଣାର୍କରେ ବହୁତ ଭଲ ଲାଗିବ ହେଲା। କିନ୍ତୁ ଖରା ସମୟରେ କୋଣାର୍କରେ ଗଲେ କଣ ହବ ଗଛ ପତ୍ର ବେଶୀ ମଝିରେ ନାହିଁ ନା ତ କୋଣାର୍କ ଟା ବେଶୀ ଗରମ ଲାଗିବ। ଆଉ ତଳ ଟା ଖାଲି ପଥର ପଥରରେ ତିଆରି ହେଇ ସେ ଯୋଉ ରାସ୍ତା ମାନେ ବି ସବୁ ପଥର ସବୁ। ତ ସେଇଠି କଣ ହଉଛି ପାଦ ଫାଦ ମାନେ ଗରମ ଲାଗେ ବେଶି। ତଳୁ ଗରମ ଆସିବ ଉପରୁ ଗଛ ଛ କିଛି ନାହିଁ। ନା କିନ୍ତୁ ଛତା ସବୁ ଜିନିଷର ଫେସିଲିଟି ଅଛି। ଛତା ଅଛି ହ୍ୱବିଲ ଚେୟାର ଅଛି। ବୟସ୍କ ଲୋକମାନେ ଗଲେ ହ୍ୱିଲ ଚେୟାର ରେ ତାଙ୍କୁ ନେଇକି ଯାଉଛନ୍ତି। ହେଲା ହ୍ୱିଲ ଚେୟାରଟା ଦୁଇସ ବ୍ୟବସ୍ଥା ଅଛି, ପାଣି ଫାଣି ବୋତଲ ମାନେ ତମେ କିଣିକି ନେଇକିନା ଯିବ ଭିତରକୁ ପିଇବ। ସେଠି ଫଟୋ ଫଟ ଉଠେଇବ। ମନ୍ଦିର ରାସ୍ତା ତ ବନ୍ଦ ହେଇଛି ବନ୍ଦ କରାହେଇଛି ଉପରକୁ ଚଢିବା ପାଇଁ ବି ମନା ସେ ତିନି ଚାରିଟା ପାହାଚ ସେତିକି ଚଳକି ଫୋଟ ଫଟୋ ଉ
ନା ବହୁତ ପୁରୁଣା ମନ୍ଦିର ନା ସେ ଦୀର୍ଘ ତମ ବହୁତ ପୁରୁଣା। ହୁଁ କିନ୍ତୁ ଏବେ ବି ତାକୁ ଦେଖିଲେ ନୂଆ ଲାଗେ। ଆ ସେତେବେଳ କାରୁକାର୍ଯ୍ୟ ଅତି ଉଚ୍ଚ କୋଟିର, ଏବେ କାହିଁ ଏବେ ସେମି ଏତି କାରିଗର ମାନେ ବାହାରିବା ବହୁତ କଷ୍ଟ।
ଏବେ ଲୋକ ଖାଲି ମେସିନ୍ ଦ୍ଵାରା ସବୁ
ଏବେ ତ କଲର କରିକି ସେ ମନ୍ଦିର କଲର ହେଇନି ନା।
ନା କଲର ହବନି ସିଏ। କଥାର ସେଇ ନାଇଁ ଯେତେ ସବୁ ମନ୍ଦିର ଚିନପୁନ କିଛି ମର ହେଇନି। ନାଇଁ ନାଇଁ ସେଠି ଚୂନ ଫୁନ କିଛି ମରାହେଇନି ତ ପଥର ହିଁ ସେଟା।
ହୁଁ ହୁଁ ନା ମୁଁ ନିଜ ସୋଚକ୍ଷୁରେ ଦେଖିନି ନା ସେଇଥିପାଇଁ କହୁଛି ଆଉ। ହଁ ହୁଁ।
ଏ ବଡ ବର ଗଛରେ ଅ ଆମର ଇଏ ହଉଛି। ହଁ ନା ବହୁତ ଲୋକ ସେଇଠି ହିଁ ବସନ୍ତି। ଗ ଆମ ଆମେ ଦଶ ମିନିଟ୍ ରେ ପଳେଇ ଆସିବା ଲୋକ, ଘଣ୍ଟେ ଦି ଘଣ୍ଟା ବସିଲୁ ସେଇଥିପାଇଁ ଆଗେ। ହେଲା ସେ ଗଛ ଛାଇ ଯୋଉ ବଢିଆ ଶୁଲୁସୁଲିଆ ପବନ ଦବ।
ଓହୋ।
ଭଲ ଲାଗେ ସେଠି।
ହୁଁ।
ହଁ।
ଆଉ ମନ୍ଦିର ଭିତରକୁ ତାହେଲେ ଛାଡନ୍ତିନି ନା ଛାଡନ୍ତି।
ହୁଁ ମନ୍ଦିର ଭିତରକୁ ଯୋଉ କୋଣାର୍କର।
ହଁ।
ହଁ କୋଣାର୍କ ମନ୍ଦିରରେ ସିଏ ପସେଇବେନି, ଇଲେ ହେରା। ରାସ୍ତା ବନ୍ଦ ହେଇଛି ରା ପଥର ହଁ। ସେ ଗେଟ୍ ଟା ନେଇିକି ପଥରରେ ସବୁ ବନ୍ଦ କରିଦେଇଉଛି ଏବେ ନାଇଁ କୋଉ ଦିନରୁ ଆମେ ଛୋଟବେଳୁତବେଳେ ଯାଉଥିଲୁ। ସେଇ ସମୟରୁ ଆଉ ଯୋଉ ଛୁଆ ବନ୍ଦ କରିକି ରଖିଛନ୍ତି ପଛ।
ଓହୋ କହନ୍ତି ସୂର୍ଯ୍ୟଙ୍କର ପ୍ରଥମ କିରଣ ସ୍ପର୍ଶ କରେ ନା।
ସ୍ପର୍ଶ କରେ ହଁ ହଁ ପଡିବ ସେ ଗୋଟେ। ଉପର ପଟୁ ବାାଟ ଅଛି ସେଇଠି ପଡେ କିନ୍ତୁ ରାସ୍ତା ମେନ ଦ୍ୱାର ଟା ବନ୍ଦ କରିଦିଆ ହୋଇଛି।
ଆଚଛା ଆଚ୍ଛା କୋ ହଁ। ଏବେ ଟିକେ ପାଗ ଭଲ ଦେଲେ ଦେଖିବା ଆଉ।
ହଁ ପାଗ ଭଲ ହେଲେ ଯିବ ବର୍ଷାରେ ତ ଗଲେ ବି ଚଳିବ କିଛି ଖରା କ୍ଷତି ନାହିଁ ଏତେ। ବ ବସି ପାରିବନି ଆଉ। ଦେଖି ପାରିବନି ବୁଲି ବୁଲିକି ଶୀତ ବଳକୁ ଯାଅ ଶୀତରେ ଯାଅ। ଆଉ ଜଗନ୍ନାଥ ଯିବା ପାଇଁ ଚାହୁଁଛ ଯଦି ଜଗନ୍ନାଥ ଧାମ ଯିବା। ଚାହୁଁଛ ରଥଯାତ୍ରାରେ ଯାଅ ଭିତରେ ବୁଲି କରିବ ଭଲ ମେନ୍ ହେଲା କଣ ତମେ ଠାକୁରଙ୍କୁ ରଥ। ରଥରେ ଦେଖିଦବ ଦୂରୁ ବି ଦେଖିପାରିବ ରଥରେ କିନ୍ତୁ ଭିତର ମନ୍ଦିର ଟା କେତେବେଳେ ଦେଖିବ। ସେ ତ ଭିତରେ ବ୍ୟାରିକେଟ ଏତେ ହେଇ ନଥିବ ସିଧା ସିଧା ଯାଇକି ପସିବ। ଏଇ ଯୋଉ ଠାକୁର ଭିତରେ ଥିଲାବେଳେ ଯୋଉ ବାରିକେଡ ରେ ପସିବ ସେ ବାରିକେଡ ପଶୁ ପଶୁ ଦୁଇ ଘଣ୍ଟା। ହେଲା ଟିକେ ବାଟ ଚାଲଥିବ ଛିଡା ଅଡିବ ଫେର ଟିକେ ବାଟେ ଚାଲିବ ସେ ରହିବ କା ଲାଇଟ୍ ତ ଲାଗିଥିବ।
ହୁ ହୁଁ।
ଜଗନ୍ନାଥା ଧାମ ଟା ବହୁତ ଭଲ ଇଛା ଥିଲା ହବ ଆ ଜୟ ଜଗନ୍ନାଥ ଚ୍ୟାନେଲ ଦେଖୁଛୁ ସଦାବେଳେ ଅନୁଭୂତି ଫନୁଭୂତି ଦେଖୁଛୁ ଇଚ୍ଛା ଥିଲା ଅନୁଭୂତି କହିବା ପାଇଁ ହେଲା କିନ୍ତୁ ଯୋଉ ଗରମ ହେଲା ଯୋଉ ରେଟରେ ଗରମ ହଉଥିଲା ଆମେ ବୟସ୍କ ଲୋକଙ୍କୁ ଧରିକି ଯାଇଛୁ ଆମ ଶାଶୁ ମା। ଛୋଟ ଛୁଆଙ୍କୁ ଧରିକି ଯାଇଛୁ ଖରା। ନା ସେଠି କଣ କରିବ ସେଠି ଯାଇକି ଛିଡା ଉଠିକି କହି ସେମାନେ କେମିତି କହୁଛନ୍ତି ଆମେ ଦେଖିକି ଏଇଠୁ କହୁଛୁ ହଁ କହୁଛନ୍ତି ବଢିଆ କି? କିନ୍ତୁ ଯୋଉ ଖରା ହଉଛି ଯୋଉ ଗରମ ସହିକି ସେମାନେ ଯୋଉ ଅନୁଭୁ କହୁଛନ୍ତି ତାଙ୍କ ଭିତରୁ ଯୋଉ ଅନୁଭୂତି ବାହାରୁଛି ଆଶ୍ଚର୍ଯ୍ୟ ଲାଗୁଛି।
ସି ସେଇଟା ତାଙ୍କୁ କୃପା ଦଉଛନ୍ତି ବୋଲି ସିଏ କହିପାରୁଛନ୍ତି। ସ କ୍ତି ଦଉଛନ୍ତି ଭଗ
କ୍ତି ଦଉଛନ୍ତି ଆମେ ଯଉ ଭାବି ଦଉଛୁ କହିପାରିବା କି ନେଇ ଛୁଆଙ୍କୁ ଧରିକି ଯାଉଛୁ ଇଏ ସିଏ ହେଲା ବଳକୁ ଆମ ଆମେ କହିପାରୁନୁ ଆଃ ଆଃ ଆଃ
ଓହୋ।
ଭଲ ଭଲ ଲାଗେ ତ ଯିବ ଆଉ ଚନ୍ଦ୍ରଭାଗା ବି ଗଲୁ।
ଭାଙ୍ଗିଛନ୍ତି କି ନାହିଁ।
ହଁ ହଁ ସନ୍ଧ୍ୟା ବେଳେ ଗଲୁ। ସନ୍ଧ୍ୟା ବେଳେ ଗଲୁ ବଡ ବଡ ଲହଡି ଆସୁଥିଲା ପରେ ସନ୍ଧ୍ୟା ସାଢେ ଛଅଟା ପରେ ପରେ ମନା କରିଦେଲେ। ଝାଉଁ ବନ ଆଡେ ଆମେ ଅ ଯାଇନୁ ହେଁ ନା ଏବେ ଅଛି କି ନାଇ ବି କହିପାରିବିନି ଯାଇ ହଁ। ଝାଉଁବନ ଆଡେ ଆମେ ଆଉ ଗଲୁନି।
ଆଛା।
ହୁଁ ଯାଇନ ବୋଲି କଣ ଟାଇମିଙ୍ଗ ସେଠ ହେବାର ଅଛି ଗୋଟେ ଦି ଦିନ ରହିକି ଆସି ବାଟା ଟାଇମ ସେଟ୍ କରିବାର ଅଛି ସବୁ ଠାକୁର ମନ୍ଦିର ଦିଥର ଭଳିଆ ଦର୍ଶନ କଲୁ। ତାପରେ ଆମର ସି ବିଚ ଗ-ଗଲୁ ଆଉ କୋଉଠି କୋଉଠିକ ଜିନିଷ ପତ୍ର କଣ ଠାକୁରଙ୍କର କିଣିବାର ଥିଲା କିଣିକି ଆଣିକି ଆସିଲା ବଳକୁ। କୁ ଚନ୍ଦ୍ରଭାଗା ଯିବାର ଥିଲା କୋଣାର୍କ ଯିବାର ଥିଲା ଏଇ ଆଉ ଗୋଟେ କଣ ରାମଚଣ୍ଡୀ କି ଆମେ ଯୋଉ ଓଡିଆରେ ପଢୁନୁ ରାମଚଣ୍ଡୀରେ ସନ୍ଧ୍ୟା।
ରାମଚଣ୍ଡୀ ବୋଧେ କ
ନାଇଁ ନାଇଁ ନାଇଁ ପୁରୀ କଚ ପୁରୀରୁ କୋଣାର୍କ ଯିବା ରାସ୍ତାରେ ଆଗେ ଚ ରାମଚଣ୍ଡୀ ପଡିବ ତାପରେ ଯାଇକି ଚନ୍ଦ୍ରଭାଗା।
ହଁ ହଁ।
ହେଲା। ପୁରୀରୁୁ କୋଣାର୍କ ଯିବା ଆଗେ ରାମଚଣ୍ଡୀ ମନ୍ଦିର
ଶୁଣିଛି ଯାହା ଆଉ ଦେଖିଛି ନା।
ହଁ। ନା ଭଲ ଲାଗେ ସେଠି ମନ୍ଦିର ଭୋଗ ବି ବନଉଛନ୍ତି ଠାକୁରାଣୀ ଦର୍ଶନ ହଉଛନ୍ତି ଭଲ। ଭଲ ଲାଗୁଛି ଯିବୁ ଦେଖିବ ବୁଲିକି ଆସିବ ଭଲ ଲାଗିବ।
ଆମର ସବୁଠୁ ପ୍ରସିଦ୍ଧ କିନ୍ତୁ ଅଭଡା ନା। ତାର ଗୋଟେ ଯୋଉଟା କି ଭାତ ରୁ ତିଆରି ହୁଏ ଗୋଟେ କୋଉ କୋଉ ମନ୍ଦିରରେ ଏମିତି ଭାତରୁ ହୁଏନି କିନ୍ତୁ
ଭାତରୁ ହବନାହିଁ ତାପରେ କୋଉ ମନ୍ଦିରରେ ତମେ ଦେଖିବ ଅବଡା ବସ ସେଇଥିରେ ରୋଷେଇ ଆଗେ ଆଗେ ଆଗେ ତଳହାଣ୍ଡି ର ପ ଉପର ହାଣ୍ଡି ଭାତ ହବ ପରେ ଯାଇକି ତଳହାଣ୍ଡିରେ ଭାତ ହବ ଉଁ ଏଇଟା ଗୋଟେ ପୁରା ତାପରେ ସୂର୍ଯ୍ୟଙ୍କ ଏଇ ଯୋଉ ଠାକୁରଙ୍କ ମନ୍ଦିରର ଛାଇ ପଡିବନି ଏଲା। ଛାଇ କୋଉ କୋଉଠି ପଡିବନି ଆଉ ଗୋଟେ ହେଲେ ବ-ବିପରୀତ ଦିଗରେ ତମର ବାନା ଉଡିବ ପବନର।
ତ ହଁ ସେଇଟା ପ୍ରଭୁଙ୍କର ଗୋଟେ କୃପା ମୂଳରୁ ସେଇଟା ସେମିତି ତିଆରି ହିଁ ହେଇଛି।
ନାଇଁ ନାଇଁ ସେ ଯୀସ ପୁର୍ ମନ୍ଦିରରେ ସେଇଠି ହେଇଛି ସେଠି ଗୋଟେ ଆଲୌକିକ ଜିନିଷ ଅଛି ସେଇ ଯି ଜିନିଷ ଲାଗି ପୃଥିବୀରେ ପୃଥିବୀ ବିଖ୍ୟାତ ସେଇ ଜିନିଷ
ହୁଁ ବହୁତ ଆଡୁ ଲୋକ ଆସୁଛନ୍ତି। ହୁଁ ହଉ ତାହେଲେ ହୁଁ
ପୃଥି ପୃଥିବୀ ବିଖ୍ୟାତ ଜିନିଷ ଟା ସେଇଟା ଆଉ ସେଇଥିପାଇଁ ବିଖ୍ୟାତ।
ଯଦି ଥିବ ନିଶ୍ଚିତ ଏଇଥର ଆମେ ଯିବୁ ଆଉ।
ହଁ ନାଇଁ ନାଇଁ ଯାଅ ବୁଲିକି ଆସ ବୁଲିକି ଆସ ଭଲ ଲାଗିବ ହେଲା। ଆଉ ଖା-ଖାଇବା ପିଇବା?
ନା ଖାଇବା ହେଇନି ହବ ଆ ଆପଣଙ୍କର?
ନା ମୁଁ କରିବି ଖା